ଇସ୍ କଣ ଭାଇ ଆଉ ତ ତୁ ମନେ ପଡୁନୁ ଆଉ ବୋଧେ ମୁଁ ତୋତେ ଆଉ କଲ୍ ବି କରୁନାହିଁ ଟୋଟାଲ।
ନା ନା ଭାଇ ସେମିତି ନାଇଁ। ଆପଣ ମନେ ଅଛି ଦୀପକ ଭାଇ ଆଉ ସେମିତି କୁହନ୍ତୁନି। ଆଉ ଏମିତି ଟିକେ ବ୍ୟସ୍ତତା ଜୀବନ ଜାଣିଚନ୍ତି। ଧୀରେ ଧୀରେ ବୟସ ବଢି ଚାଲୁଚି, ପୁଣି ଚାକିରି ପାଇଁ କିଛି ଦେଖାଦେଖି ଚାଲୁଚି ସେ ଥିପାଇଁ ଏମିତି ଟିକେ ବ୍ୟସ୍ତତାରେ ଅଛି ଆଉ କେବେ ବି ଭୁଲି ପାରିବିନି ଭାଇ ଆ ପଣଙ୍କୁ।
ଆରେ ନାଇଁ ନାଇଁ ଭୁଲିବା କଥା ନୁହେଁ। ଯେହେତୁ ତୁ ଟିକେ ଭଲ ଟିଚର ହେଇଗଲୁଣୁ ତୋର ସାଲେରୀ ପାଖାପାଖି ଚାଳିଶ ରୁ ପଇଁଚାଳିସି ହୋଉଚି ବୁଲି ଶୁଣିଲି ଏବଂ ତୁ ବୋହୁତ ବଢ଼ିଆ ୟୁନିଭର୍ସିଟିରେ ବି ପାଠ ପଢ଼ାଉଛୁ। ତ ମୋର ଟିକେ ମନେ ପଡିଲା ତ ମାନେ ସାଙ୍ଗଟେ କହିଲା ଯେ ଭାଇ ଆମର ଆଶିଷ ନା ବହୁତ ବଡ ପ୍ରଫେସର ହୋଇସାରିଲାଣି। ମୁଁ ତାକୁ କହିଲି ଯେ ଆଶି ମୋର ବହୁତ ବଢିଆ ସାଙ୍ଗ, ତ ସେଇ ବିଶ୍ଵାସ କରିପାରୁନଥିଲା। ତ ମୁଁ ସେଥିପାଇଁ ଭାବିଲି ରାତିକି ତୋ ସ କଲ୍ କରିକି କଥା ହେବି ଏବଂ ମୋର ବି ଗୋଟେ କାମ ହୋଇଯାଇଥାନ୍ତା ଆଉ।
ଆଚ୍ଛା ଆଚ୍ଛା। ହଁ ମୁଁ ବି ସେଇ ବ୍ୟସ୍ତତାରେ ଯେହେତୁ ଏବେ ନୂଆ ନୂଆ ଚାକିରି ଲାଗିଚି ତ ସେଇ ବ୍ୟସ୍ତତାରେ ହିଁ ମୁଁ ଆପଣଙ୍କୁ ଆଉ କଲ୍ କରିପାରିଲିନି। ଆଉ ଯା ଜାଣିଥିଵେ ନୂଆ ନୂଆ ଟିକେ ଚାକିରି ତ ଟିକେ କାମ ଟିକେ ଅଧିକ ଅଛି। ଅଫିସ ର ଏମିତି ଟିକେ କାମ ରହିଯାଉଚି। ସବୁ ବ୍ୟସ୍ତତାରେ କରିପାରିଲିନି। ଆଉ କଣ କାମ କୋହୁଥିଲେ, ଟିକେ କୁହନ୍ତୁ ମୁଁ ଜାଣି ବାକୁ ଭଲ ଲାଗିଲା, ଯେ ଆପଣ ବହୁତ ଭଲ ସାଙ୍ଗ ବୋଲି ମତେ ସମ୍ବୋଧନ କଲେ। ତ କଣ କାମ ଅଛି କୁହନ୍ତୁ।
ଆରେ ଭାଇ ତୁ ମୋର ଅସୁବିଧା ରେ ଏତେ ସାରା ସାହାଯ୍ୟ କରିଚୁ ତ ତୋତେ ମୁଁ କେମିତି ଖରାପ କହିପାରିବି କ। ମାନେ ସାଙ୍ଗସାଥିରେ ଆସିଲେ ମୁଁ କହୁଛି କି ଆଶିଷ ଭଳି ସାଙ୍ଗ କେହି ନାହାନ୍ତି। ଆଉ ତୁ ଯୋଉ କହିଲୁ କାମ କଥା, ମୋର ଗୋଟିଏ ଛୋ ଟ ଭାଇ ଅଛି। ସିଏ ବି ଆମର ସେଇ ପାଠ ମାନେ ଶିକ୍ଷକ ହେବାକୁ ଚାହୁଁଚି। କିନ୍ତୁ ତାକୁ ଗୋଟେ ଭଲ ଶିକ୍ଷକ ମିଳୁନାହିଁ। ଏବଂ ତାକୁ ଭଲ ଗାଇଡ଼ କରିବା ପାଇଁ ତାକୁ ବୁଝେଇବା ପାଇଁ କି ଶିକ୍ଷକ ହଵା ପାଇଁ କଣ ଯୋଗ୍ୟତା ଦକାର, କଣ କଣ ପାଠ ପଢ଼ିବା ଦକାର, ସବୁ କିଛି ଦକାର। ତାପରେ ତୋର ଟିକେ ହାତ ଥିଲେ ସେ ଜଲଦି ଏବଂ ଭଲ ଟିକେ ହେଇପାରିଥାନ୍ତା ବାକି ତମ କଲେଜରେ ରହିଲେ ମତେ ବି ଟିକେ ଖୁସି ଲାଗନ୍ତା ଆଉ। କାରଣ ମିଶିକି ରହିଲେ ତମେ ମୋ ସାଙ୍ଗ ହେଇକି ରହି ଲୁ, ଏଇ ମୋ ସାନ ଭାଇ ରହିଲା ତାର ଦେଖା ଚାହାଁ ତୁ କରିଥାନ୍ତୁ ଆଉ।
ହଁ ଠିକ କହିଲେ। ଆଜିିକାଲି ତ ଶିକ୍ଷକ ଆମର ଲାଇନ ଟା ଭଲ ରହିଛି, ଆଉ ଶିକ୍ଷକ ମାନେ ତ ବୋହୁତ ଭଲ ଆଉ ପୁଅ ରେସପେକ୍ଟ ଆପଣ ଜାଣିଚନ୍ତି ବୋହୁତ ଭଲ ଗୋଟେ ସମ୍ମାନ ରହେ। ଆଉ ଯେହେତୁ ଶିକ୍ଷକ ହବା ପାଇଁ ବି କମ ସହଜ ରେ ହୋଇଯାଣି ନାହାନ୍ତି ବହୁତ ଆମର ଗାଇଡାନ୍ସ ଦରକାର ହୁଏ ପୁଣି ମାର୍ଗ ଦର୍ଶନ ବି ଦରକାର ହୁଏ। ତ ମତେ ବି ମାର୍ଗଦର୍ଶନ ଟା ଟିକେ ମିଳିବ ଟା କଷ୍ଟ ହେଇଥିଲା। ମୁଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଇଥିଲି। ତ ମୁଁ ବି ନିଶ୍ଚୟ ମାର୍ଗ ଦର୍ଶନ କରିବି ଆପଣଙ୍କ ସାନ ଭାଇକୁ ସିଏ ବି ମୋ ସାନ ଭାଇ ପରି ହିଁ। ଆଉ ଠିକ ଅଛି। ତ କଣ କେମିତି କଥା ହବା ଆପଣ ଟିକେ କହିବେ ଆଉ ସାନ ସାନଭାଇ ସହିତ ଟିକେ କଥା କରେଇବେ।
ଆଚ୍ଛା ହଁ ଆରେ ମୋ ଭାଇ କହୁଥିଲା କି ତାର ତ ଏଇ ଆମ ଓଡିଶାରେ ଚାକିରି ହେଲା ଭଳି ଲାଗୁନାହିଁ। କାରଣ ଓଡିଶାରେ ବହୁତ ସାରା ମାନେ ପ୍ରତିଦ୍ୱନ୍ଦୀ ଅଛନ୍ତି ଯେ ବହୁତ ଆମ ଓଡିଶାରେ ଜାଣିଥିବ ବହୁତ ସାରା ପାଠ ପଢାଡି ମାନେ ଅଛନ୍ତି ବହୁତ ଭଲ ଭଲ ପାଠ ପଢି ପଢୁଛନ୍ତି। ତ ସେଇ କହୁଥିଲା ଏଇ ଓଡିଶାରେ ମିଳିବାଟା ଟିକେ ଅସମ୍ଭବ ଟାଇପର। ସେ ମତେ କହୁଛି କି ସେଇ ଆମ ବେଙ୍ଗଲୋର ଆଡେ ଟିକେ ବହୁତ ଅଧିକ ପଇସା ସହ ଭଲ ଚାକିରୀ ବି ମିଳିଥାଏ। ଯେହେତୁ ତାକୁ କାନାଡ଼ା ଭାଷା ପୁରା ହଣ୍ଡ୍ରେଡ଼୍ ପରସେଣ୍ଟ ଆସିଯାଏ। ତ ସେଇ କହୁଥିଲେ କି ସେଇଠି ଚାକିରି କରିବ। କିନ୍ତୁ ସେଇ ଯୋଉ ଟ୍ରେନରେ ଗଲାବେଳେ ଏତେ ସାରା ଅପରିଷ୍କାର ଖାଦ୍ୟ। ଏବଂ ସେ ଅପରିଷ୍କାର ବାଥରୁମ୍ ଲେଟିନ। ସେଇ ଦେଖିକି ତାକୁ ଯିବାକୁ ଇଚ୍ଛା ହେଉନାହିଁ ତ ତୁ ଆଉ କୋଉ ମାଧ୍ୟମରେ କହିଥିଲେ ମୋ ଭାଇକି ମୁଁ ବେଙ୍ଗାଲୋରକୁୁ ପଠେଇଥାନ୍ତି।
ଆଚ୍ଛା ଆଚ୍ଛା ହଁ ଠିକ କହିଲେ ତ ଓଡିଶାରେ ତ ବହୁତ ଆପଣ ଜାଣିଛନ୍ତି ପ୍ରତିଯୋଗିତା ରହିଛି। ତ ଆପଣଙ୍କ ଭାଇ କୋଉଠି କଣ ଯିବାକୁ ଚାହୁଁଛନ୍ତି କଣ ପାଇ ନା ସବୁ ଆମର ଯୋଉ ରହୁଛି ସବୁ ରାଜ୍ୟ ର ଆମର ବୋର୍ଡ ଅଲଗା ରହୁଛି ପୁଣି ସେଇ ହିସାବରେ ତାଙ୍କର ଭାଷା ଏମିତି ବି ଅଲଗା ରହୁଛି। ଯେହେତୁ କେବଳ ଆମର ଆଉ ସେ ସି ବି ଏସି ଯୋଉ ଇଂଲିଶ ମିଡିୟମ ବୋର୍ଡ ଟା ଆପଣ ଜାଣିଛନ୍ତି ସେଇ ସେଇଟି ହଁ ଆମର ସେଣ୍ଟ୍ରାଲ ରହୁଛି ତ ଚାରିଆଡେ ରହୁଛି କିନ୍ତୁ ଆପଣ ଯୋଉ ହିସାବରେ କହିବେ ଯୋଉ ରାଜ୍ୟ ଉପରେ ସେ ରାଜ୍ୟ ଉପରେ ମୁଁ ତାକୁ ମାର୍ଗ ଦର୍ଶନ ଦେବି ଆଉ।
ଆରେ ସେଇ କହୁଛି ବାରମ୍ବାର କି ଆମର କର୍ଣ୍ଣାଟକ ବେଙ୍ଗୋଲୋର ଯୋଉ ଅଛି ସେଇଠି କରିବ କିନ୍ତୁ କଣ ଅସୁବିଧା ହଉଛି କି ଯେମିତି କି କହିଲି କି ସେ ଟ୍ରେନରେ ଯାତାୟତ କଲା ବେଳେ ବହୁତ ଅସୁବିଧା ହଉଛି ସେଇଟାକୁ ବି ଯଦି ଆମେ ଆଡଜଷ୍ଟ କରିବା ସେଇ ଏବେ ଯାଇକି ଗୋଟେ ରୁମ ନେଇଥିଲା ରୁମ ରେଣ୍ଟକୁ ନେଇଥିଲା। ସେ କହିଲେ କି ତାଙ୍କୁ ଫାଷ୍ଟ ତିରିଶ ହଜାର ରୁ ପଇଁତିରିଶ ହଜାର ଆଡ଼ଭାନ୍ସ ଦରକାର। ତ ମୁଁ ଏମିତି ମାନେ ଇଣ୍ଟରେଷ୍ଟ ଆଣିକି ସେଇ ପଇସା ପଠେଇଲି। ଏବଂ ଭାଇ କିି ସେଇଠାରେ ରହିବାକୁ ବି ଭଲ ଲାଗେ ଦେଲେ ନାଇଁ କାରଣ ସେଇଠିର ଖରାପ ଖାଦ୍ୟ ଖାଇବା ସହ ତା ପେଟ ଖରାପ ହେଇଗଲା। ସେ ଚାହିଁଲା କି ସେଇ ଜାଗା ଛାଡିଦବ ବୋଲି। କିନ୍ତୁ ଯୋଉଠି ସେ ରୁମ୍ ଆଣିଥିଲା ସେଇ ରୁମ୍ ଓନର୍ କହିଲା କି କହିଲା ମୁଁ ଯୋଉ ତିରିଶ ହଜାର ରୁ ପଇଁତିରିଶ ହଜାର ଆଡଭାନ୍ସ ଦେଇଥିଲ ମୁଁ ସେଇଟାକୁ ବାପସ ଦେଇପାରିବି ନାହିଁ। ତ ତା ସହ ଟିକେ ଝଗଡ଼ା ଘାଣ୍ଟି ହୋଇଚି। ସେ ପଇସା ତ ବୁଇଲା ବୁଡିଲା ଭାଇକି ବି ଟିକେ ହାତାହାତି ହେଇଯାଇଛି। ତ ମୁଁ ଭାବୁଥିଲି ତୁ ତ ସେଇ ବାେଙ୍ଗାଲୋର ପାଖାପାଖି ଏ ବୁଲି ରହୁଛୁ ବୁଲାବୁଲି କରିବାକୁ ଯାଇଛୁ ତାକୁ ଟିକେ ସେଇ ବସ ରେ କି ଏରୋ ପ୍ଲେନ୍ରରେ ଆଣିଥିଲେ ହେରୀ ଟିକେ ଭଲ ହେଇଥାନ୍ତା ଆଉ।
ହଁ ହଁ ଠିକ କହିଲେ ସେଇ ବେଙ୍ଗାଲୋର ରେ ତ ମୁଁ ରହିଛି ଆମର ଯୌବନ ଅବସ୍ଥାରେ ଯେତେବେଳେ ବ୍ୟାଚଲର ଥିଲି ସେଠି ବହୁତ ରହିଛି। ସାଙ୍ଗସାଥି ମାନେ ବି ଏବେ ରହୁଛନ୍ତି ତ ଆପଣ ଯୋଉ ଜାଗା କହିଲେ ସେ ଜାଗା ପାଖାପାଖି ବି ମୋର କିଛି ଅଛନ୍ତି ଭାବୁଛି। ତ ସେମାନଙ୍କୁ କହିଲେ ଆପଣଙ୍କ ସାନ ଭାଇ କୁ ସୁରୁଖୁରୁରେ ଆଣିଦେବେ ବୋଲି ମୋର ଆଶା ଓ ବିଶ୍ଵାସ ଅଛି। ଆଉ ଯୋଉ ଆପଣ କହିଲେ ସେଠାକାର ଖାଇବା କଥା। ସେଠାକାର ଖାଇବା କଥା ତ ଭାଇ କୁହନି ସେଠି ରାଗ ପୁଣି ମସ ଲା ଆଉ ଟିକେ ଆମର କଣ ଟିକେ ଖଟା ବି ରୁହେ ସେଇ ସେ ଖାଦ୍ୟ ଯାକ। ପୁଣି ବହୁତ ଆମର ପଇସା ରୁହେ। ତ ସେଠାକାର ଖାଦ୍ୟ ବି ଟିକେ ଭଲ ନୁହଁ ତ ତାକୁ କୁହନ୍ତୁ ଏମିତି ଓଡିଶି ଓଡ଼ିଶାରେ ହିଁ ବା ପାଖାପାଖି କିଛି ରାଜ୍ୟ ଦେଖିକି ଯୋଉଠି ଭଲ ଟିକେ ଥିବ ସୁବିଧା ସେଠ ହିଁ କରିବାକୁ ଟିକେ କୁହନ୍ତୁ।
ଆରେ ହଁ ଆଉ ସେଇ କଣ କହୁଥିଲେ କି ସେଇ ବେଙ୍ଗାଲୋର ରେ କଣ ଗୋଟେ ପରମ୍ପରା ରହିଅଛି କି? ମାନେ ସବୁ ମାସରେ କିଛି ନା କିଛି ପର୍ବପର୍ବାଣିୀ ଭଳି ହୋଇଥାଏ। ଏବଂ ସେଇ ସବୁ ଯେଉ ରୁମରେ ଲୋକମାନେ ରହୁଛନ୍ତି ଜଣକ ପିଛା ପାଖାପାଖି ହଜାରରୁୁ ଦୁଇ ହଜାର ଚାନ୍ଦା ମାଗନ୍ତି। ତ ଏଇଟା ଯିଏ ନାହିଁ କରିବ ତାକୁ ମାନେ ଜବରଦସ୍ତି କଲା ଭଳି ମାଗନ୍ତି। ତ ଏଇଟା ଗୋଟେ ବଟି ମାଗିଲା ଭଳି ହେଇଯାଉଛି। ଏଇଟା ଯେହେତୁ ଖରାପ କାମ ସେଇଠିର ପୋଲିସ ପ୍ରଶାସନ ମଧ୍ୟ କିଛି କରିପାରୁନାହିଁ। ଏବଂ ତୁ ଯେମିତି କହିଲୁ ତୋ ସାଙ୍ଗସାଥି କି କହିକି ମୋ ଭାଇ ଘରକୁ ଆଣିଦବୁ। ତ ସେଇ ହିସାବରେ ମୋର ପାଖାପାଖି ଦଶ ରୁ ବାର ହଜାର ଟଙ୍କା ବଞ୍ଚିଗଲା ଆଉ।
ହଁ ଆପଣ ଠିକ କହିଲେ। ଯୋଉ କହୁଛନ୍ତି ସେ ସେଠି ବହୁତ ସାରା ପର୍ବପର୍ବାଣିୀ ହଉଛି ବୋଲି ଆମର ବି କଣ ହଉନି ଆମ ଓଡିଶାରେ ପରା କଥା ଅଛି ବାର ବ ବର୍ଷ ବାର ମାସକୁ ତେର ପ ପର୍ଵ ବୋଲି ତ ସେ ଆମର ବି ହଉଛି କିନ୍ତୁ ସେଠାକାର କଣ? ଏମିତି ଜବରଦସ୍ତି କରି ପଇସା ମାଗୁଛି ପୁଣି ଅଧିକ ତାଙ୍କର ଲୋକମାନେ ଟିକେ ଏକଜୁଟ ଅଛନ୍ତି। ସେଥିପାଇଁ ପୋଲିସ ବି କିଛି କରିପାରୁନି ଆଉ ତାପରେ ଏମିତି ଟିକେ ଜବଦସ୍ତି ହବାକୁ ପଡୁଚି। ପୁଣି ତାଙ୍କ ପର୍ବପର୍ବାଣି କୁ ଧୁମଧାମ ରେ ମନାନ୍ତି କିନ୍ତୁ କଥାଟା ଏଇ ଏଟା ଯେ ଯିଏ ଦବାକୁ ଚାହୁଁନି ତାକୁ ବି ଜବରଦସ୍ତି ମାଗୁଛନ୍ତି। ତ ମୋ ସାଙ୍ଗ ବି ଏବେ ଆସିଲା ପରି ଅଛି ସେ ପାଖାପାଖି ତ ମୁଁ ବି ତାକୁ କହିବି ମୁଁ ଆପଣଙ୍କ ସାନ ଭାଇ ସହିତ କଥା କରିଦେବି। ଏ ମିସିକି ପଳା ଆସିବେ ଆଉ।
ଆରେ ବହୁତ ବଢିଆ ଭାଇ କଥା ଭଲଟେ କହିଲୁ ରେ। ତୋ କହିଲି ବା ତୋ ଯୋଗୁ ମୋର ପାଖା ପାାଖି ବହୁତ ପଇସା ବଞ୍ଚ ହେଇଯିବ ଏ ତୁ ଭାଇର ଭୋଜି ବି ଆଗକୁ ଅଛି ତ ସେଇ ଦଶ ବାର ହଜାର ଯଦି ମୁଁ ଲଗେଇବି ଆଉ ଗୋଟେ ଭଲ ଆଇଟମ୍ ହୋଇପାରିବ ନହେଲେ ଆମର ସେଇ ଯୋଉ ପ୍ରସେସନ ଗାଡିରେ ଟିକେ ଭଲ ଉନ୍ନୟନ କରିପାରିବି କିମ୍ବା ଏହି ବାର ହଜାରରେ ମୋ ଭାଇର ଟିକେ ପାଠ ପଢିବା ପାଇଁ ବୁକ୍ସ ଆଣିପାରିବି ବହୁତ ତୁ ତ ଜାଣିଥିବୁ ଭାଇ ତୁ ପଇସା ଇନକମ୍ କରୁଛୁ ବାର ହଜାର ବହୁତ କିଛି ହଉଅଛି ତ ସେଇଥିପାଇଁ ତୋ ଯକୁ ବଞ୍ଚିଲା ଯେହେତୁ ତତେ ମୁଁ ଧନ୍ୟ ମନ କରିବାକୁ ଚାହୁଁଛି ଆଉ
ହଁ ହଁ ନିଶ୍ଚୟ ବାର ହଜାର କଣ ଭାଇ ସାନ କଥା ଆମେ ଜେନେ ଛୋଟ ରୁ ବଡ ହେଇ ଯାଇଛେ ଆ ଆମେ ପରା ଆ ଟଙ୍କା ଦଶ ଟଙ୍କା କୁ ଆମେ ମିଞ୍ଚେଇବୁ ବୋଲି କେମିତି ବହୁତ ସାରା କିଛି ଉପାୟ କରୁଥିଲୁ ବାର ହଜାର କଣ କମ କଥା। ଆଉ କିଛି ବି ଅସୁବିଧା ନାହିଁ ଭାଇ ସେ ମୋ ସାଙ୍ଗ ସହିତ ବହୁତ ଭଲରେ ପଳା ଆସିବ ଆଉ ଆପଣଙ୍କର ପଇସା ବି ବଞ୍ଚିଯିବ ସେ ପଇସା ଥେ ହେବି କିଛି ଭଲ କାମରେ ହେଇପାରିବ ତ କିଛି ବି ଅସୁବିଧା ହବନି ଆପଣ କିଛି ବି ଚିନ୍ତା ନିଅନ୍ତୁନି ଚିନ୍ତାମୁକ୍ତ ବି ରୁହନ୍ତୁ
ଆରେ ହଁ ମୁଁ ମୋ ବାଥନ୍ ମାନେ ଉଣେଇଶଶହ ଷାଠିଏ କି ବା ପଚାଶ ଏମାନେ ଦେଶ ସ୍ଵାଧୀନ ହେବାର କିଛି ବର୍ଷ ପରର କଥା ବାପା ମତେ କହୁଥିଲେ। କି ସେଇ ସମୟରେ ନା ଯଦି ତମେ ଭୁଲ ରେ ବି ପାଞ୍ଚ କି ଦଶ ଟଙ୍କା ରଖ ରଖିଦବ ତାହେଲେ ତମ ପାଖକୁ ପ୍ରାୟ ଦୁଇ ତିନି ଟ୍ରାକ୍ଟରରେ କିଛି ବି ସାମାନ କିଣିପାରିବ ଏବଂ ପଇସା ପୂର୍ବରୁ ତ ତମେ ଜାଣିଥିବ ଆମର ମାନେ କଉଡିରେ ସବୁ କାରବାର ହୋଇଥିଲା। ତା ପୂର୍ବରୁ କେମିତି ଦୋଉଥିଲେ ନା ମାନେ ତମ ପାଖରେ ଯଦି ତମେ ମାଣ୍ଡିଆ ଚାଷ କରି ରହୁଛ ମୁଁ ଧାନ ଚାଷ କରୁଛି। ତ ତମେ ମାଣ୍ଡିଆ ଗଉଣିଆ ଦେଲେ ମୁଁ ଧାନ ଗଉଣିଆ ଦିଏ ଏମିତି ସବୁ ସେତେବେଳେ ହୋଇଥାଏ ବେପାର କିନ୍ତୁ ଏବେ ତ ପଇସା ଆସିଲାଣି ହେରି ପିଲାମାନେ ପଇସା ପଛରେ ଅଠର ବର୍ଷ ନହେଲେ ବି ପିଲାମାନେ ସେଇ ସୁରଥ ଆଡେ ପଳଉଛନ୍ତି କାମ କରିବା ପାଇଁ ଏବଂ ସେଇ କମ୍ପାନୀ ମାନରେ ମଧ୍ୟ ଚେକ୍ କରୁନାହାନ୍ତି। ଏବଂ ପିଲାମାନଙ୍କୁ ରଖିଦଉଛନ୍ତି। ସେ ଫଳରେ ଅନ୍ୟାନ୍ୟ ପିଲା ତାଙ୍କୁ ଦେଖିକି ମାନେ ସେ ଭାବୁଛନ୍ତି କି ପାଠ ପଢିକି କିଛି ଫାଇଦା ନାହିଁ ଏବଂ ତାଙ୍କ ମୋବାଇଲ ସବୁ ଦେଖିକି ତାଙ୍କ ଷ୍ଟାଇଲ ଦେଖିକି ପିଲାମାନେ ଭାବନ୍ତି ଯେ ସୁରଥ ଯାଇକି କାମ କରିଲେ ଭଲ ଏବଂ ମୋବାଇଲ ବି ଫ୍ରିରେ ମିଳିଯାଏ ବୋଲି ତାଙ୍କୁବି ଲାଗୁଛି ନା
ହଁ ଆପଣ ଠିକ। କହିଲେ ଏ ଆଜିକାଲି ପିଲା ଯୋଉ ହଉଛନ୍ତି ଏ ବୟସ ସଞ୍ଜ ନ ହଉଣୁ ହିଁ ବହୁତ ଦେଖାଣିଆ କରିକି ପଇସା ଉଡେଇକି କିଛିଟା ପଇସା ଇନକମ କରିଦେଲେ ସେମାନେ ଯେହେତୁ କମ ବୟସ ତ ସେମାନେ ଜାଣିନାହାନ୍ତି କଣ ଆମର ରହୁଛି ମହତ୍ୱ ପଇସାର ଆଉ କଣ ଆମର ଯୋ ଯୋଗଦାନ ରହୁଛି ସେ ଘର ପ୍ରତି ତ ସେଗୁଡା ନ ଜାଣିକି ସେମାନେ ଦେଖାଣିଆ କରିକି ସାଙ୍ଗସାଥ ଥି ଏମିତି ମଜାମତିଲିସ୍ କରି ପଇସା ଉଡାନ୍ତି ସେଥିରେ କିଛି ଭଲ ପିଲା ବି ରହିଥାନ୍ତି। ସେମାନେ ଯେ ଭାବି ଦିଅନ୍ତି ଆ କିଛି ପାଠ ପଢ଼ା ରେ ଭଲ ନାହିଁ ବୋଲି। ତ ଏମିତି କିଛି ନାହିଁ ପିଲାମାନଙ୍କୁ ଆମେ ହିଁ ବୁଝେଇବା କଥା ଯେ ଧୀର ପାଣି ପ ଧୀରେ ଧୀରେ ଯଦି ଆଗକୁ ବଢିବା ପାଠ ପାଠ ପଢିବା ତାହେଲେ ଆମେ ଦିନେ ନା ଦିନେ ଗୋଟେ ଭଲ ମଣିଷ ହେଇପାରିବା।
ଆରେ ହଁ ମୁଁ କହୁଥିଲି କି ଆମର ସେଇ ପଡିଶା ଘର ଦଦାଙ୍କ ପୁଅ ସେଇ ମତେ ଏମିତି ଜ୍ଞାନ ଦେଲା ଭଳି କହୁଥିଲା କି ଭାଇ ତମ ମଝିଆ ଭାଇ କି ଏତେ ପାଠ ପଢାଉନି। ଯେହେତୁ ପାଠ ପଢ଼ିଲେ କୁଛି ହେବ ହେଇପାରିବ ନାହିଁ। ତ ସେଥିପାଇଁ ସେଇ କହୁଥିଲା ମୋ ସହ ସୁରାତ ପଠେଇ ଦିଅ, ମୁଁ କହିଲି ଆରେ ମାନେ ତୁ ତ ତମ ଘରେ ତ କିଏ ଆଜି ପର୍ଯ୍ୟନ୍ତ ପାଠ ପଢ଼ିନାହିଁ। ତ ତୁ କେମିତି ଜାଣିବୁ ପାଠ ପଢିଲେ କଣ ହବ? ଏଇ ଯୋଉ ଲୋକମାନେ ବଡ ବଡ ଗାଡି ରେ ବୁଲୁଛନ୍ତି ସେମାନେ କଣ ସୁରତ ଯାଇକି ପଇସା କମେଇକି ବୁଲୁଛନ୍ତି ନା କଣ ମୋ ଭାଇର ଯେହେତୁ ସ୍ୱପ୍ନ ବଡ ଅଛି। ତ ସେଇ ତାକୁ ଯୋଉଟା ଭଲ ଲାଗିବ ସେ ସେଇଟା ହିଁ କରିବ। ତୁ ତା ମୁଣ୍ଡରେ ଏଇ ସୁରଥ ଏବଂ ସେଇ ତମେ ତ ଜାଣିଥିବ ସେ ସୁରତ ଯାଇକି ପିଲାମାନେ ବହୁତ ମଦ୍ୟପାନ କରୁଛନ୍ତି। ଏଇଥିପାଇଁ ମୋ ଭାଇ କି ମୁଁ ମନା କହିଦେଇଛି।
ଠିକ୍ ଠିକ୍ କହିଲେ ହଉ ଭାଇ ସମୟ ତ ହେଇଗଲାଣି। ଆଉ କଥା ହବା ଆପଣଙ୍କ ଭାଇ ବୁଝିକି ଭଲସେ ପଠେଇଦେବି ଆଉ।
ହଉ ତାହେଲେ ରହୁଛି ଭାଇ?
ହଁ ଭାଇ।